ତୁ ସକାଳୁ ହ୍ୟାଲୋ ନମସ୍କାର ଶୁଭ ସକାଳ। କଣ କରୁଛନ୍ତି କେମିତି ଅଛନ୍ତି ସବୁ?
ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି। ଆଉ ଆପଣ ଏବେ ତ ଶୁଣିଲି କଣ ଆପଣ ରଜରେ ଗୋଟେ କୁଆଡେ ଯାଇଥିଲେ ଏବେ? ବୁଲାବୁଲି କରିବାକୁ
ଅଁ ରଜରେ ତ କୁଆଡେ ହିଁ ବୁଲାବୁଲି କରିବାକୁ ଯିବି ଏମିତି ହିଁ ଯାଇଥିଲି ଦୋଳି ଖେଳିବା ସାଙ୍ଗ ମାନଙ୍କ ଘରକୁ ଆଉ ଏମିତି ହିଁ ରଜରେ ଆଉ ତ ଆଗ ଭଳି କିଛି ନାହିଁ ବହୁତ କିଛି ପରିବର୍ତନ ହେଇସାରିଛି।
ହୁଁଁ।
ତ କଣ ହିଁ ଆଉ କରିହବ।
ରଜ ଯେମତି ଆମର ଆଗରେ ଥିଲା ଗୋଟେ ପାରମ୍ପରିକ ଆମର ଓଡିଶାର ଗୋଟେ ଅ ଐତିହ ଦିନ ଯାହା ଦ୍ଵାରା କି ଆମେ ଝିଅ ମାନେ ମା ମାନେ ସଜେଇ ହନ୍ତି ନୂଆ ଡ୍ରେସ ପନ୍ଧ ପନ୍ତି ପିଠା ପଣା ଘରେ ହୁଏ। ଦୋଳିରେ ଖାଳନ୍ତି ଝୋଟି ମୁରୁଜ କରନ୍ତି। ବହୁତ ସାରା ଖେଳ ବି ଖେଳନ୍ତି ତ ଆପଣ ଏ ଏସବୁ କିଛି କରନ୍ତି ନା ଏବେ ଆଗରୁ କରୁଥିଲେ ଏବେ କରୁନାହାନ୍ତି?
ନା ନା ଏବେ ବି କରୁଛି କିନ୍ତୁ କିଛି ମାତ୍ରାରେ କମି ଯାଇଛି। ଅ ହଁ ଆଗରୁ ଦୋଳି ଖେଳୁଥିଲି ଝୋଟି ପକା ହଉଥିଲା ପୁଚି ଖେଳୁଥିଲୁ ଏସବୁ ବହୁତ କିଛି ଜିନିଷ ହଉଥିଲା ପୋଡପିଠା ଖାଉ ପୋଡପିଠା ତ ନିହାତି ଏଇ ରଜପାନ ତାପରେ ଆ ଆଣୁଥିଲେ ସାଙ୍ଗମାନାନଙ୍କ ସହିତ ଆମେ ଯିବୁ ଗାଁ ଗାଁ ବୁଲି ସେଠିଆ ଆମେ ନୂଆ ଅ ଡ୍ରେସ ପିନ୍ଧି ବୁଲୁ ବହୁତ କିଛି ଜିନିଷ ଥାଏ ଯୋଉଟା କି ଏବେ ମାତ୍ରାରେ ବହୁତ କମ ହେଇଗଲା ଲାନି ଆଜି କାଲିକା ସେ ଯୋଉ ପିଲା ସେମାନେ ଆଉ କହୁଛନ୍ତି। ଆମେ ଦୋଳି ଖେଳିବୁ କିନ୍ତୁ ସେତେ ନାଇଁ ପୋଡପିଠା ତ ଆଜିକାଲି ବହୁତ ଜଣ ମନା ବି କରିଦଉଛନ୍ତି। ରଜପାନ ତ ଆଉ ଆଗ ଭଳି ଆଉ ଏତେ ଚହଳ ଗହଳରେ ବି ନାହିଁ ଆଉ ଓ ହଁ ସମସ୍ତେ କିନ୍ତୁ ନୂଆ ପୋଷାକ ପିନ୍ଧିକି ଅଅ ବୁଲୁଛନ୍ତି। ସେଟା କିନ୍ତୁ କରୁଛନ୍ତି କିନ୍ତୁ ହଁଟ ହଁ କିନ୍ତୁ ଆଗ ଭଳି ସେ ଯୋଉ ପରିବେଶ ଥିଲା ତାସ ଖେଳୁଥିଲେ ଯାଇକି ସେଇଭଳି ଜିନିଷ ଆଉ କିଛି ନାହିଁ। ଲୁଡୁ ଲୁଡୁ ଲୁଡୁ ବି ଖେଳୁଥିଲୁ ଆମେ।
ତ ଆପଣ ଯେମିତି ରଜ କହିଲେ ରଜ ଆପଣ ରଜ ଷରେ ଆପଣ କଣ ଜାଣିଛନ୍ତି? କେତେ ରଜ ହୁଏ? କଣ କଣ ସଂକ୍ରାନ୍ତି ଅଛି ଜାଣିଛନ୍ତି ତା ବିଷୟରେ କିଛି?
ରଜ ମୁଖ୍ୟତ ଚାରି ଦିନ ହୋଇଥାଏ।
ପ୍ରଥମ ଦିନକୁ ପହିଲି ରଜ ବୋଧେ କୁହନ୍ତି।
ହ ତାପରେ ପହିଲି ରଜର ତାପରେ ରଜ ସଂକ୍ରାନ୍ତି ଅ ତାପରେ ବସେଇଉତି ସ୍ ସ୍ନାନ ଅ ହଁ ଭୂମିଦହନ ତାପରେ ବସୁମତୀ ସ୍ନାନ ହୋଇଥାଏ ବସୁମତୀ ସ୍ନାନ ଶେଷ ଦିନ ହୋଇଥାଏ,
ମୁଁ ଭାବୁଛି ଆପଣ ରଜ କୁଇନ ପାଇଁ ମଧ୍ୟ ଆପଣ ଅ ଏ ସବୁ ପଢୁଛନ୍ତି ବହୁତ ଲାଗୁଛି ମତେ।
ନା ନା ରଜ କୁଇନ ମୋ ଅ ସାଙ୍ଗ ଜଣେ ଯାଇଥିଲା। ଆ ସିଏ ରଜ କୁଇନ ଯାଇଥିଲା ଆ କିନ୍ତୁ ଦୁର୍ଭାଗ୍ୟବଶତଃ ସେ ରଜ କୁଇନ ର ଅ ଦି ଟା ପର୍ଯ୍ୟାୟ ହେଇ ଯାଇଛି ତାପରେ ସେ ନିରାଶ କରିଦେଲା ଏବଂ ଆସିଗଲା ଫେରିକି ହାରିଗଲା ସେ କିନ୍ତୁ ହେଲେ ବି ସେ ବହୁତ ବାଟ ଯିବାକୁ ଚେଷ୍ଟା କରିଥିଲା ତ ତାଠୁ ହିଁ ମୁଁ ରଜ ବିଷୟରେ ବହୁତ କିଛି ଜାଣିଥିଲି ଏମିତି କି ଛୋଟବେେଳେ ଆମ ସ୍କୁଲରେ ପଢା ହଉଥିଲା ଘର ଲୋକ ବି କହୁଥିଲେ କାକି ରଜ ଏତିକି ଦିନ ହୋଇ ଥାଏ ଆମେ ଏଇ ଏଇ ସବୁ କାମ କରିଥାଉ ତା ଭିତରେ ଆ ଝିଅ ମାନେ ଅ କିଛି କାମ କରନ୍ତି ନାହିଁ ଠାକୁର ପୂଜା ହୁଏ ନାହିଁ ଆ କେବଳ ବସୁ ଶୁ ମତି ସ୍ନାନ ଦିନ ଘର ସଫା ହୁଏ ଅ ତାପରେ କ୍ଷୀର ଚାଉଳ ଦିଆ ହବ ଘରେ ପୂ ଯା ହବ ପିଠା ପଣା ଯାହା ବି ହେଇଥାଏ କାହା ଘରେ ଭୋଜି ହେଇଥାଏ ତ ଏସବୁ ଜିନିଷ ମୁଁ ଛୋଟ ବେଳୁ କିଛି କିଛି ଜାଣିଥିଲି ତ ଯୋଉଟା କି ମୁଁ ଏବେ ବି ଜାଣି ଆଉ ଚାହିଁବି କି ଆଗକୁ ବି ଯୋଉପିଢି ଆସେ ସେମାନେ ବି ରଜ କୁ ଜାଣନ୍ତୁ ଆଉ ସେଟାକୁ ସେମାନେ ବହୁତ ଖୁସିର ସହିତ ଗୋଟେ ମହୋତ୍ସବ ଭଳି ତାକୁ ପାଳନ କରନ୍ତୁ ଯେମିତି ରଜ ମହୋତ୍ସବ ହଉଛି ରଜେଇ ଶୁଣି ଯାତ୍ରା ହଉଛି ସେଇଭଳି ସେଟା ଆଗକୁ ବି ହଉଥାଉ।
ଭଲ କଥା ଆପଣ ବି ରଜ ବିଷୟରେ ବହୁତ ଜିନିଷ ଜାଣିଛନ୍ତି। ତା ସହ ଆମ ଦେଖ ଜାଣ ରଜରେ ଆଉ ଗୋଟେ ଜିନିଷ ହୁଏ ଯାହା ଆମର ଚାଷ କାମ ବନ୍ଦ ରୁହେ ଭୂମି କୁ ବିଶ୍ରାମ ଦିଆଯାଏ।
ହଁ ହଁ ତା ବର୍ଷ ସାରା ହଁ ବର୍ଷ ସାରା ଆମେ ଅ ଭୂମି ମା ତାଙ୍କୁ ଆମେ ତାଙ୍କ ଉପରେ କାମ କରୁ ତାଙ୍କୁ କହିବାକୁ ଗଲେ ତାଙ୍କୁ ଅ ଏଇ ଯୋଉ ଏଇ ଚାରିଦିନ ବ୍ୟବଧାନରେ ଆମେ ତାଙ୍କୁ ସବୁ ପ୍ରକାର କଷ୍ଟରୁ ତାଙ୍କୁ ଦୂରେଇକି ର ଖୁ ସିଏ ନିଜକୁ ବିସ ଶ୍ରାମ ଦିଅନ୍ତି ସେ ନିଜକୁ ସଜବାଜ କରିକି ସେି ବି ରୁହନ୍ତି ଆ ତା ଆ
ନା ଠିକ କହିଲେ ଆପଣ ଯେମିତି ଆପଣ କହିଲେ ଆପଣ ଚାଷ ପାଇଁ ଚାଷ ଭୂମି କେତେ ଦିନ ବନ୍ଦ ହୁଏ ଚାଷ କାମ ବି ବନ୍ଦ ବନ୍ଦ ରୁହେ ଏଇଟା ଗୋଟେ ଆମର ଗୋଟେ ତାକୁ ଯେମିତି ଗୋଟେ ଆମ କିଛି ସମୟ ଦବା ତାକୁ ଇଏ ଦବା ପାଇଁ ତାପରେ ଧ୍ୟାନ ଦିଅନ୍ତି ଦେଖନ୍ତୁ ରଜ ଆପଣ କହିଲେ ମହିଳା ବା ଝିଅମାନେ ନୂଆ ବସ୍ତ୍ର ପିନ୍ଧନ୍ତି ଅଳତା ମେହେନ୍ଦୀ ସବୁ ଲଗାନ୍ତି ଦ ବି ଖେଳନ୍ତି ଆଉ ପିଠା ପଣା ବିଶେଷ କରି ପୋଡ ପିଠା ମଣ୍ଡା ପିଠା ଏଇରାତ ଉ ବୋଲେ ରଜ ପର୍ବର ମୂଳ ବୋଲି ମୁଁ ଭାବେ କାରଣ ଆମେ ସବୁବେଳେ ପୋଡପି ପିଠା ମଣ୍ଡା ପିଠା ଖାଇ ପାରୁନି ପର୍ବପର୍ବାଣି ହେଲେ ଆମେ କିଛି ସେପରି ପିଠା ଖାଇବାକୁ ଭାବୁଛ ହେ ଖାଇପାରୁଛୁ ଆଉ ଯେମିତି ହେଲା ଗାଁରେ ଯୋଉ ରଜ ଦୋଳି ଖେଳିଲେ ରଜ ଗୀତ ଗାଇଲେ ରଜ ପରମ୍ପରା ତାକୁ ସମସ୍ତେ ମେଁ ବ ମାନେ ସମସ୍ତେ ଶୁଣିପାରିଲେ ରଜ ଗୀତ ବି ଶୁଣିଲେ ଖେଳିଲେ ମଜିଲେ ଭଲ ଲାଗେ ଟି େ ତ ଯେମତି ଆପଣ କହିଲେ ଆପଣ ରଜ ରଜା କଣ ହ ରଜ ପର୍ବ କାଲି ଗୋଟେ ଉତ୍ସବ ନୁହେଁ ଆମେ ଯେମିତି ନାରୀ ଓ ମା ମାନଙ୍କୁ ସମ୍ମାନ ଦଉଛଚେ ତ ଗୋଟେ ସାମାଜିକ ବାର୍ତ୍ତା ଯାଉଛି ଯେ ନାରୀ ଓ ମା ମାନେ ହଉଛନ୍ତି ଗୋଟେ ତାଙ୍କୁ ସମ୍ମାନ ଦବା ତାକୁ ଅ ଯା ଅଂ ମା ଭଳି ଦେଖିବା ତ ସେଇଟା ଗୋଟେ ଭଲ ବାର୍ତ୍ତା ବୋଲି ମୁଁ ଭାବୁଛି ଖାଲି ରଜଟା ତାଙ୍କ ପାଇଁ ବି ନୁହଁ ତା ଖାଲି ଝିଅଙ୍କ ତାଙ୍କ ପାଇଁ ଗୋଟେ ସାମାଜିକ ବାର୍ତ୍ତା ଯେ ସେମାନଙ୍କୁ ଆମେ ସମ୍ମାନ ଦବା ଶିଖିବା ଏ ରଜରୁ ଶିଖିବା ବୋଲି ମୁଁ ଭାବୁଚି
ନିହାତି ଆପଣଙ୍କର ଚିନ୍ତାଧାରା ଅ ବହୁତ ଭଲ ଅଛି ବହୁତ ଉଚ୍ଚ ଚିନ୍ତାଧାରା ଆପଣଙ୍କର। ଅ ନିହାତି ନାରୀ ମାନଙ୍କୁ ସମ୍ମାନ ତ ନିହାତି ମିଳିବା ଦରକାର ଆଉ ଖାସ କରିକି ମା ମାନଙ୍କୁ ତ ଆହୁରି ସମସ୍ତେ କହନ୍ତି କି ଅ ମା କେବଳ ତାର ଗୋ ହୁଁ ଆ ହଁ ତାର କଣ ହିଁ କାମ ସେ ତ ଘରେ ଅଛି ଏଇ ସବୁ କାମ ତ ତାର ନିହାତି ହବା ଦରକାର। ଆଉ ଘ ଅଳିଆ ଠୁ ଆରମ୍ଭ କରିକି ରୋଷେଇ କରିବା ସବୁ ତ ମା ର ହିଁ କାମ ନାହିଁ ସବୁବେଳେ ମା ର ବି କାମ ନଥାଏ ବେଳେ ବେଳେ ତାକୁ ସାହାଯ୍ୟ କରିବା ବି ସବୁଠୁ ବଡ କଥା ଥାଏ ଘର ସମସ୍ତଙ୍କର ହେଇଥାଏ ସେମିତି ଘର ମା ରହି ଏକା ନୁହେଁ ଘର ବାପା ର ବି ହେଇଥାଏ। ଛୁଆ ମାନଙ୍କର ଭିତରେ ତ ସମସ୍ତେ ତାଙ୍କୁ ମିଶିକି ସାହାଯ୍ୟ କରିବା ଦରକାର ନା କି କେବଳ ମା ହିଁ କେବଳ ସବୁ କାମ କରିବ ଆଉ ରଜରେ ତ ମା ମାନେ ମା ମାନେ ହଅନ୍ତୁ କି ସେ ଝିଅ ମାନେ ସମସ୍ତେ ମିଶିକି ଏ ରୋଷେଇବାସ କଲେ ସେଟା ଆହୁରି ଖୁସି ଲାଗେ ସେଥିପାଇଁ ରହିକି ଜୋଗୁଁ ଅ ସମସ୍ତେ ନିଜର ଗୋଟେ ଉତ୍ସବ ଭଳି ଗୋଟେ ମା ପାଳନ କନ୍ତି ବହୁତ୍ ଖୁସି ବହୁତ୍ ଅ ମଜା ବହୁତ ଉଲ୍ଲାସରେ ସେଇଟାକୁ ସମସ୍ତେ ପାଳନ କରିଥାନ୍ତି।ଆପଣଙ୍କ ଆଡ଼େ ରଜର କେମିତି କଣ ଭୂମିକା।
ଅ ଆମ ପଟେ ବି ବହୁତ ସାରା ସାମୁହିକ ଭାବରେ ଦୋଳି ହୁଏ ପିଠା ପଣା ହୁଏ ସେଠାରେ ସମ୍ ସମସ୍ତ ସାମୁହିକ ଗ୍ରାମ ଲୋକ ବା ଅଞ୍ଚଳ ବାସୀ ଯାଇ ଏଠି ବସୁ ଗୋଟେ ଉତ୍ସବ ଟାଇପ୍ର ଲାଗେ। ସେଠାରେ ଆମେ ପୁଚି ଖେଳ ହୁଏ ଚାସ୍ ଖେଳ ହୁଏ। ଉଁ ଦେଖିଲେ ଯେମତି ଦୋଳି ଖେଳନ୍ତି। ଲୁଚକାଳି ସ ସବୁ ବହୁତ ସାରା ଖେଳ ଖେଳନ୍ତି। ପିଠାପଣା ବି ହୁଏ ସେଠି ଭୋଜି ଭାତ ବି ହୁଏ। ତ ମତେ ବି ବହୁତ ଖୁସି ଲାଗେ ତ ମୁଁ ତ ପ୍ରଥମେ ଯାଇଥି ଦ୍ଵିତୀୟ ଦିନ ମୁଁ ସାଙ୍ଗମାନଙ୍କ ସହ ବି ଯେହେତୁ ରଜରେ ଛୁଟି ବି ଥିଲା। ସାଙ୍ଗମାନେ ବାହାର୍ ବୁଲିବାକୁ ଯାଇଥିଲୁ ସେ ସେ ଯାଇକି ଆମେ ଭୋଜି ଭାତ କଲୁ ଯେମିତି ଆମର ରହିଲା ଆମେ ୱାଟର ପାର୍କକୁ ଯାଇଥିଲୁ। ସେଠି ଯାଇକି ଆମେ ବହୁତ ମସ୍ତା ମସ୍ତି ଯେମିତି ହେଲା ପାଣିରେ ଗାଧେଇବା ଆଉ କି ଡ୍ୟାନ୍ସ କରିବା ହେଉ କି ନାଚ କରିବା ଗୀତ ଗାଇବା ସବୁ ପ୍ରକାର ମସ୍ତି ବି ଆମେ ସେ ଏଠି କରିଛୁ ତ ଏଥର ରଜ ମୋର ବି ବହୁତ ଭଲରେ କଟିଛି ଯାହାଦ୍ଵାରା କି ଆମେ ଆମେ ଗୋଟେ ମେଣ୍ଟାଲ ପିସ୍ ବା ମାନସିକ ସ୍ତରରେ ଗୋଟେ ଶାନ୍ତି ବି ଆମେ ଗୋଟେ ପାଉଚେ କାରଣ ଆମେ ସବୁବେଳେ କାର୍ଯ୍ୟ କରୁଛେ କାର୍ଯ୍ୟରେ ବହୁତ ସାରା ବ ଟେନସନ ରହୁ ବହୁତ ସାରା ଚାପ ରହୁଛି। ତ ଚାପ ଦୂର ପାଇଁ ମଝିରେ ମଝିରେ ଏମିତି ସାଙ୍ଗମାନଙ୍କ ସହ ବୁଲିବା ମଜା କରିବା ଏଇ ପର୍ବପର୍ବାଣରେ ହିଁ ଆମେ କରିପାରୁଛେ। ତ ଏଇଟା ଗୋଟେ ବି ଭଲ ଚିନ୍ତା ଯେ ମୁଁ ଭାବୁ ଚି ଏଇ ଯେତିକି ଦିନ ବି ଆମେ ଚାପ ଉପ ଉପରେ ମୁକ୍ତ ହଉଛେ ବା ଅଫିଶ୍ ଛୁଟି ରହୁଛି ଆମେ ସେଇ ସମୟରେ ଆମେ ଯାଇ କିଛି ସାଙ୍ଗମାନଙ୍କ ସହ ବୁଲିବା ମଜା କରିବା ବା ଘର ଲୋକଙ୍କ ସହ ସମୟ ଦବା କି ନିଜ ସ୍ତ୍ରୀଙ୍କ ସହ ସମୟ ବିତେଇବା ତ ଏଟା ଗୋଟେ ନିହାତି ଦରକାର ବୋଲି ମୁଁ ଭାବୁଛି ମେଣ୍ଟାଲ ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଗୋଟେ ମଣିଷ। ଆପଣ ତାଙ୍କ କଣ ଆ
ହଁ ନିହାତି ମୁଁ ତ ଯେତେବେଳେ ବି ବେଶୀ ଚାପଗ୍ରସ୍ତ ହେଇଯାଏ ମୁଁ ତ କୁଆଡେ ବୁଲିବାକୁ ପଳାଏ।ଆ ପରିବାର ସହିତ ହୋଉ କି ସାଙ୍ଗ ମାନଙ୍କ ସହିତ ହୋଉ କି ମୋ ଅ ଭଉଣୀ ସହିତ ହୋଉ ଯାହା ସହିତ ବି ହୋଉ ମୁଁ ଗୋଟେ ଅ ଭ୍ରମଣରେ ପଳାଏ ଏମିତି କି ସେଟା ନ ସେଟା ସାଧାରଣ ଭାବେ ଗୋଟେ ପାର୍କ ହଉ କି ସେ ମନ୍ଦିର ହଉ କି ସେ ଯେ କୌଣସି ଏ ଯା ଯାହାବି ହଉ ବଜାର ବି ଆଧିକ ହୋଉ ଖାଇବା ପାଇଁ ହୋଉ ଯେ କୌଣସି ଚିନ୍ତାଧାରା ପାଇଁ ହଉନା କାହିଁକି ଆମେ ଏମିତି ପଳାଉ ନିଜକୁ ଟିକେ ଅ ଖୁସି ଖୁଶ୍ ସାହାଯ୍ୟ କରିକି ଆସୁ ଆ ମତେ ଖୁସି ଲାଗେ ବହୁତ ଆ ଟାଇମ୍ ବୁଲିବା ପାଇଁ ଆଉ ନୂଆ ଆ ଖାଇବା ପାଇଁ ଆ ଯେମ୍ ତି କି ଦହିବରା ହଉ କି ସେ ଛେନାପୋଡ ହଉ କି ସେ ରସାବଳି ହଉ ଗୁପଚୁପ ହଉ ଏମିତି ଚଟ୍ପଟା ଖାଇବା ତ ନିହାତି ମତେ ଭାରି ଭଲ ଲାଗେ। ଆଉ ମାଇଣ୍ଡ ବି ବହୁତ ରିଫ୍ରେଶ ହେଇଯାଏ। ଆପଣ ଆପଣ ବି ଖାଆନ୍ତି ନା ନାଇଁ?
ହଁ ମୁଁ ବି ଖାଏ ମୁଁ ବି ମତେ ଯେମିତି କହିଲେ ଟିକେ ଛୁଟି ମିଳିଲେ କି ଯାହାବି ଟିକେ ଛୁଟି ମିଳିଲେ ମୁଁ ବି ବୁଲିବାକୁ ଯାଏ ହାରି ମୋତେ ଟିକେ ସମୟ ମିଳିଲେ ମୁଁ ସାଙ୍ଗମାନାନଙ୍କ ସହ ବୁଲେ ଉଁ ଘର ସହ ବୁଲେ। ବାହାରକୁ ବି ବହୁତ୍ ମତ୍ ମତେ ବୁଲିଆକୁ ବହୁତ ଭଲ ଲାଗେ। ଏଇ ଜାଗା ଯିବା, ସେଇ ଜାଗା ଯିବା, ନୂଆ ଜାଗା ଦେଖିବା, ନୂଆ ଜାଗା ବିଷୟରେ କିଛି ଜାଣିବା। ତାର ଅଁ ଇତିହାସ କଣ ଥିଲା? ତାକୁ କିଏ ବନେଇଥିଲେ? ସେ ମତେ ସେ ସବୁ ବୁଝିବାକୁ ଆଉ ଦେଖିବା ପାଇଁ ମଜା ଲାଗେ। ଭଲ ଲାଗେ। ତ ମତେ ବି ବୁଲିବାର ମତେ ରେଳ ଯା ରେଳ ଜମ୍ ରେ ବୁଲିବା ଟା ବହୁତ ଭଲ ଲାଗେ। ଆମେ ଯେହେତୁ, ଆମର ଏଠି ରେଳର ସୁ ସୁବିଧା ଅଛି। ଆମେ ସିଧାସଳଖ ରେଳରେ ସବୁଆଡ଼େ ବୁଲିବାକୁ ବି ଯାଇପାରୁ ତ ଭଲ ଲାଗେ। ଗୋଟେ ଖୁସିର ବାର୍ତା ଖସ ମୋଁଟେ ଭଲ-ଅ ମୁହୂର୍ତ୍ତବ। ବି ମୁଁ କ୍ୟାପିଚି କ୍ୟାପଚର କରେ ଜୀବନରେ, କି ଯାହା ଦ୍ଵାରା କି ମୁଁ ଭବିଷ୍ୟତରେ ବି କହିବି ଯେ ନିଜେ ବି ଭାବି ନାଇଁ। ମୁଁ ଘରକୁ ସମୟ ଦେଇପାରିଲି ମୁଁ ନିଜେ ତାପରେ ମତେ ଭଲ ଲାଗେ। ତ ଆପଣ ଆପଣଙ୍କ ଘର ପାଇଁ ଆପଣ ଯେ -ଯେତେବେଳେ ବି କିଛି କିଛି କାର୍ଯ୍ୟରେ ନିୟୋଜିତ ହେବେ। ସେ ସମୟରେ ଆପଣ ନିଜ ଯେତେ ସମୟ ପାଇବେ, ଆପଣ ଘରକୁ ଦେବେ ତ ନା ନିଜେ ଦିନେ ଏନ୍ ଜଏ କରିବେ।
ନାଇଁ, ନାଇଁ ମୁଁ ତ ନିହାତି ଘରକୁ ମୋ ପରିବାରକୁ ନିହାତି ସମୟ ଦେବି। ତା ସହିତ ମୁଁ ମୋ ନିଜକୁ ବି ସମୟ ଦବାକୁ ଚେଷ୍ଟା କରିବି। କାଇଁନା ସେ କାର୍ଯ୍ୟରେ ମୁଁ ବି ନିଜକୁ ବହୁତ ମଗ୍ନ କରିଦେଇଥିବି ନା, ସେତ ମୁଁ ମୋ ନିଜ କୁ ବି ବହୁତ ଚାପଗ୍ରସ୍ତ କରିଥିବି।ତ ମୋତେ ନିଜ ପାଇଁ ବି ସମୟ ଦେବାକୁ ପଡିବ।ତା ସହିତ ମତେ ମୋ ପରିବାର ପାଇଁ। କାଇଁନା ଯୋଉ ମାନଙ୍କ ସାହାଯ୍ୟରେ, ମୁଁ ସେଇଠି ପହଁଞ୍ଚିଚି।ତ ସେମାନଙ୍କୁ ତ ମୁଁ ଭୁଲି ପାରିବିନି। ସେମାନଙ୍କୁ ବି ମତେ ସମୟ ଦ ଦବାକୁ ପଡିବ। ତ ସେଇ ସମୟରେ ମୁଁ ଚାହିଁବି ସେମାନଙ୍କ ସହିତ ଅଁ କୁଆଡେ ବୁଲିଯିବାକୁ ନହେଲେ ରୋଷେଇ କରିକି ତାଙ୍କ ସହ ତ ମଜା ମଜ୍ ଲିସ କରିବାକୁ ଭୋଜି କରିବାକୁ ନହେଲେ କୁଆଡେ ଅ ସାଧାରଣ ଭାବେ କୌଣସି ଗୋଟେ ସିନେମା ଦେ ଖିବାକୁ ଯିବି। କି କୋଉ କୋଉ ଗୋଟେ ମଲ୍ କୁ ବୁିଲିବାକୁ ଯିବି ନହେଲେ ପାର୍କ ଯିବି, ମନ୍ଦିର ଯିବି, ଯୁଆଡେ ବି ହଉ, ତାଙ୍କ ସହିତ ତ ମୁଁ ତାଙ୍କ ସହିତ ମୁଁ ସେ ସମୟ ଟାକୁ ଅତିବାହିତ କରିବାକୁ ଚାହିଁବି।ଆପଣଙ୍କ ସହିତ କଥା ହେଇ ବହୁତ ଖୁ ଖୁସି ଲାଗିଲା। ଆପଣଙ୍କ ଉଚ୍ଚ ଚିନ୍ତା ଧାରା ମତେ ବହୁତ ଖୁସି କରାଇଲା।
ହୁଁ, ଆପଣଙ୍କ ଚିନ୍ତାଧାରା ବି ବହୁତ ଭଲ ଯେ ମୁଁ ଜା ଯେମତି କହିଲି ନାରୀକୁ ସମ୍ମାନ ରଖିବା, ନାରୀଙ୍କୁ ଶସକ୍ତି କରିବା, ତାପରେ ବି ମୁଁ ଧ୍ୟାନ ଦଉଚି ମୁଁ ଆଉ ସମସ୍ତଙ୍କୁ ସମ୍ମାନ ବି କରେ। ତ ଆପଣଙ୍କର ବାର୍ତ୍ତାଳାପ ବହୁତ ମତେ ଉତ୍ସାହିତ କରିଚୁ, ପ୍ରେରିତ କରୁଚି, ଯାହାଦ୍ଵାରା କି ମୁଁ ଭବିଷ୍ୟତରେ ଆପଣ ଯେମିତି କହିଲେ, ଫ୍ୟାମିଲି କୁ ସମୟ ଦେବା, ନିଜକୁ ସମୟ ଦବା, ମୁଁ ନିଜକୁ ସମୟ ଦବା ସହିତ, ମୋ ପରିବାରକୁ ବି ସମୟ ଦେବି ଓ ଗୋଟେ ଖୁସିର ଜୀବନ ଯାପନ କରିବି। ମୁଁ ଆପରେ ରେ ବହୁତ ଚେଷ୍ଟା କରୁଚି! ଆଉ ମୁଁ ଚେଷ୍ଟା ବି କରିବି! ଆପଣଙ୍କ ସହ କଥା ହେଇବି ମତେ ବହୁତ ଖୁସି ଲାଗିଲା। ଆନନ୍ଦିତ। ଆଜ୍ଞା। ମୁଁ ଆପଣଙ୍କୁ ଏବେତ ଟିକେ ବେସ୍ତ କାମ ରହିଯାଇଚି। ମୁଁ ଆପଣଙ୍କୁ-କୁ ଫ୍ରି ହେଇକି ଆପଣଙ୍କୁ ଆଉଥରେ ମୁଁ କଲ ବ୍ୟାକ୍ କ-କରିବି ଆପଣଙ୍କୁ।
ନିହାତି ନିହାତି ଧନ୍ୟବାଦ।